ଜୟ ଜଗନ୍ନାଥ।
ଆଉ।
କଣ କରିଥିଲେ କଣ କହିଲେ।
ଥିଲେ ଶୋଇଥିଲେ।
ଆଜ୍ଞା ହିଁସେଇ ଥିଲେ।
ଆପଣ କଣ କରୁଥିଲେ।
ମୁଇ ରୋଷେଇ କରିବି ଶୋଇକି ଉଠିଥିଲି।
କଣ ରୋଷେଇ କରିବେ ଆଜି।
ଆଜି ରୋଷେଇ କରିବି ଭାତ କହି କଣ ତରକୀରି।
ଚା କଣ।
ଆଉ ଭିଣ୍ଡି। କାଙ୍କଡ ନା ଆମର ତ କାଙ୍କଡ଼ କହନ୍ତି। ଲୋକ ଏଇଠି କହୁଛନ୍ତି କାଙ୍କଣ ସେଥିପାଇଁ କହିଦେଲି ଆଉ।
ନା କାଙ୍କଡ ନା କାଙ୍କଣ?
କାଙ୍କଡ଼। କଣ ସେଟାକୁ କହନ୍ତି କାଙ୍କଣ ନା କାଙ୍କଡ ହଁ ସେଇଟା।
ଆଉ କଣ?
କଣ କହିଲେ କାଙ୍କଣ ତରକାରୀ ଆଉ ଭେଣ୍ଡି ଭଜା ଆଉ।
ନା ଏରା କିଛି ମୋ ଦେହରେ ଯିବନି।
ହୁଁ ମୁଁ ମାନେ ଆଇଁଷ ଖାଇନି ନା। ଖାଲି ସାଧା।
ଠିକ-ଠିକ-ଠିକ ସରି।
କାରଣ ମୁଁ ରାଧା ମାନେ ତ ବହୁତ ସେଥିପାଇଁ ମୁଁ ଖାଏନି ଆଉ।
ହୁଁ ହୁଁ। ଆଉ ଆପଣଙ୍କୁ କୋଉ କୋଉ ପୂଜା ଭଲ ଲାଗେ?
ପୂଜା ତ ଆମର ଝିଅ ମାନଙ୍କର ତ ଖୁଦୁରୁକୁଣୀ ଆଉ କୁମାର ପୂର୍ଣ୍ଣିମା।
। ଆପଣ ଗୋଟେ କାମ କରନ୍ତୁ ଆପଣ ଖୁଦୁରୁକୁଣୀ ବିଷୟରେ କୁହନ୍ତୁ। ଆପଣଙ୍କର ସରିଲା ପରେ ମୁଁ କହିବି ଲକ୍ଷ୍ମୀ ପୂଜା ବିଷୟରେ ଆଉ। ନା କଣ କହୁଛନ୍ତି?
ଏଟା ଆପ ରେ କାହିଁ କି କହିଲ?
ହ୍ୟାଲୋ।
କାଟ କାଟ କଲ୍ କଟ୍।
ହ୍ୟାଲୋ।